କୁହନ୍ତୁ କଣ କରୁଛନ୍ତି ମୁଁ ବସିଛି ଆପଣ
ବସିଥିଲି ଆଉ।
କଣ ଖାଇ ସାରିଲେଣି ନା ଖାଇନାହାନ୍ତି
ହଁ ଖାଇନାହିଁ ଖାଇନି ଠାକୁର ପୂଜା କରିକି ଏବେ ଆସ୍ ଆସିଲି ତ ଖାଇବି ଆଉ।
ଆଛା ଆଚ୍ଛା ଦେହ ଭଲ ଅଛି
ହଁ ଭଲ ଅଛି
ଆଚ୍ଛା ଯେ ଆମେ ଟିକେ ଜଳ ବିଷୟରେ ଆଲୋଚନା କରିବା କି
ଆଜ୍ଞା ଆଜ୍ଞା।
ଆଜ୍ଞା ଦେଖନ୍ତୁ ଆମେ ଯେମିତି ଜାଣିଛେ ଜଳ ହଉଛି ଜୀବନ ଜଳ ହିଁ ଜୀବନ ବୁଝିପାରୁଛନ୍ତି ନା ତ ଆମର ନିତ୍ୟ ବ୍ୟବହାର୍ଯ୍ୟ କାମ ଯେମତି ଖା ଦରକାର ତ ଜଳ ନି ସେମିତି ଆମର ଦରକାର ବୁଝିପାରୁଛନ୍ତି ନା। ଅ ତ ମୋ କହିବା କଥା ହଉଛି ଆମର ଖାଦ୍ୟ ବସ୍ତ୍ର ବାସଗୃହ ଯେମିତି ମୌଳିକ ଆବଶ୍ୟକ ଜଳର ବି ଗୋଟେ ମୌଳିକ ଆବଶ୍ୟକତା ପୃଥିବୀରେ ଅତି ସାଧାରଣ ତରଳ ହୋଉଛି ଜଳ ଯୋଉଟା କି ସବୁଠି ଆମକୁ ସହଜରେ ମିଳିଯାଏ। ପୃଥିବୀରେ ପ୍ରାୟ ସତୁରି ଭାଗ ଜଳ ଓ ତା ଦେହରୁ ଅ କଣ ନା ଚତୁୀ ଭାଗରୁ ଯୋଉ ଜଳ ରୋହୁଛି। ସବୁତକ ଜଳ ମର ଆମର ବ୍ୟବହାର ଉପଯୋଗୀ ହେଇପାରୁଛି କି? ଅଧିକ ରୁ ଅଧିକ ଭାଗ କଣ ନା ସମୁଦ୍ର ଜଳ ବା ଲୁଣି ଜଳ ଯାହାକି ବ୍ୟବହାର ଉପଯୋଗୀ ନୁହେଁ। ଆଉ ଯୋଉ ଦୁଇ ଭାଗ ଜଳ ମାନେ ବ୍ୟବହାର ଉପଯୋଗୀ ବା ମଧୁର ଜଳ ସେ କଣ ହୋଉଚି
ହ
ନା କିଛି ଗ୍ଲାସିୟର ଆକାରରେ କିଛି ବରଫ ଆକାରରେ କିଛି ନଈ ନାଳ ପୋଖରୀ ଏମିତି ସବୁ ରହିଛି। ବୁଝିପାରୁଛନ୍ତି ନା କିନ୍ତୁ ଯେତେବେଳେ ଆମେ ଗୋଟେ ବିସ ସୁଧ ଜଳ ପିଉଛେ ତାର କୌଣସି ଗନ୍ଧ କିମ୍ବା ସ୍ଵାଦ କିମ୍ବା ରଙ୍ଗ ନାହିଁ ବୁଝ ନା ଆକାଶରୁ ବା ବଦଲରୁ ବର୍ଷ ରୂପରେ ଜଳ ତଳକୁ ଆସେ ଜଳ ଅତି ଥଣ୍ଡା ହେଲେ ବରଫରେ ପରିଣତ ହୁ ଆଉ ଜଳ ଅତି ଗରମ ହେଲେ ବାଷ୍ପରେ ପରିଣତ ହୁଏ ବୁଝିପାରୁ ଚନ୍ତି ନା ତ ମତେ ଟିକେ କହିବେ ଜଳ ଆମକୁ କୋଉଠୁ କୋଉଠୁ ମିଳେ
ହାଲୋ।
ହେଲୋ।
ହଁ ହାଲୋ।
ହଁ କୁହନ୍ତୁ ମତେ ଜଳ କୋଉଠୁ କୋଉଠୁ ମିଳେ ଟିକେ କହିବେ? ବା ଜଳର ବ୍ୟବହାର ଆମେ କଣ କରୁ
ହଁ ଜଳ ଆମର ହୋଉଛି ଆମ ଜୀବନର ସବୁ ସବଠୁ ମୂଳ ଆଧାର ହୋଉଛି ଜଳ ଜଳ ବିନା ପୃଥିବୀରେ ମାନେ କୌଣସି ଜୀବ ବି କେବେ ବଞ୍ଚି ପାରିବେ ନାହିଁ ମନୁଷ୍ୟ ହଉ ପଶୁ ପକ୍ଷୀ ପକ୍ଷୀ ଉଦ୍ଭିଦ ସମସ୍ତଙ୍କ ପାଇଁ ଜଳର ଆବଶ୍ୟକତା ଅଛି ଆମେ ଜଳକୁ ପିଇବ ଆଉ ରନ୍ଧନ କରିବା ଆଉ ଚାଷ କାମରେ ସ୍ନାନ କରିବାରେ ଆଉ ପରିଷ୍କାର ପରିଚ୍ଛନ୍ନ କରିବାରେ ବ୍ୟବହାର କରିଥାଉ। କିନ୍ତୁ ବର୍ତ୍ତମାନ ସମୟରେ ଜଳ ପ୍ରଦୂଷଣ ଓ ଜଳର ଅପଚୟ ବହୁତ ଗୁରୁତ ତ୍ଵର ସମସ୍ୟା ଏବେ ହେଲାଣି।
ଆଜ୍ଞା।
କିନ୍ତୁ ଆମେ ଜଳ ହଉଛି ମାନେ ଅମୂଲ୍ୟ ଉପହାର କହିବାକୁ ଗଲେ ଜଳ ବିନା ପୃଥିବୀରେ କୌଣସି ପ୍ରାଣୀ ଉଦ୍ଭିଦ କେବେ ବଞ୍ଚିପାରିବେ ହିଁ ନାହିଁ।
ଆଜ୍ଞା।
ହ ଅ ଜଳ ଆମର ଦୈନନ୍ଦିନ ଜୀବନରେ ଆମେ ପିଇବାରେ ରନ୍ଧନ କରିବା ସ୍ନାନ କପଡ଼ା କପଡା ଧୋଇବା ଘର ପରିଷ୍କାର କରିବା ଚାଷ କାମ କରିବା ଏଇ ସବୁ କ୍ଷ କ୍ଷତ୍ର ରେ ଆମେ ବ୍ୟବହାର କରିଥାଉ ଆଉ ଜଳର ଅଭାବ ହେଲେ ଦେଖିବେ ଫସଲ ଉତ୍ପାଦନ ବି କମିଯାଏ ଖାଦ୍ୟର ସଙ୍କଟ ସୃ ଷ୍ଟି ହେଇଥାଏ ଏହା ଛଡା ଶିଳ୍ପ କ ଶିଳ୍ପ କାରଖାନା ଆଉ ବିଦ୍ୟୁତି କ ଉତ୍ପାଦନ ବିଭିନ୍ନ ମାନେ ଉତ୍ପାଦନ ମୂଳକ ରେ ଜଳର ବ୍ୟବହାର ହୁଏ। ବର୍ତ୍ତମାନ ସମୟରେ ଜଳ ପ୍ରଦୂଷଣ ର ଏକ ବଡ ସମସ୍ୟା ବି ହେଇଗଲାଣି। ଏଇ କଳକାରଖାନାର ବଜ୍ୟବସ୍ତୁ ପ୍ଲାଷ୍ଟିକ ଘରୋଇ ଅଳିଆ ଆଉ ରାସାୟନିକ ପଦାର୍ଥ ନଦୀ ପୋ ମାନେ ପୋଖରୀ ହ୍ରଦରେ ମିଶି ଜଳକୁ ପ୍ରଦୂଷଣ କରୁଚି କଳକାରଖାନାର ଯୋଉ ବଜ୍ୟବସ୍ତୁ ପ୍ଲାଷ୍ଟିକ ଗୁଡା ସବୁ ପ୍ରଦୂଷଣ ଜଳ ପିଇବା ଦ୍ବାରା ଅନେକ ରୋଗ ଆମର ସୃଷ୍ଟି ହଉଚି ତେଣୁ ଜଳକୁ ପରିଷ୍କାର ରଖିବା ଆଉ ଜଳାଶୟକୁ ସୁରକ୍ଷିତ ରଖିବା ହୋଉଚି ଆମ ଦାୟିତ୍ଵ।
ହୁଁ। ଆଜ୍ଞା ତ ଆପଣ ଜାଣିଛନ୍ତି କି? ଜଳ ଯୋଉ କହୁଚନ୍ତି ଜଳର ସୃଷ୍ଟି ବିଷୟରେ ଆପଣ ଜାଣିଛନ୍ତି, ବା ଜଳ କେମିତି ତିଆରି ହଉଚି ଶୁଣନ୍ତୁ ଗୋଟିଏ ଜଳ ଅଣୁ ଦୁଇଟି ଉଦ୍ ଯାନ ଓ ଗୋଟିଏ ପରମ ଅମ୍ଳଜାନ ପରମାଣୁ ର ସୃଷ୍ଟି ତାର ରାସ୍ତା ରାସାୟନିକ ସୂତ୍ର ହଉଛି, ଏଚ ଟୁ ଓ ଜଳକୁ ରୋମାନ ଭାଷାରେ ଆକ୍ଵା କୁହାଯାଏ ଆମୋଦ ପ୍ରମୋଦ ପାଇଁ ଜଳ ବ୍ୟବହୃତ ହୋଇଥାଏ। ମଣିଷ ଖାଦ୍ୟ ବିନା ସପ୍ତାହେ ବଞ୍ଚି ପାରୁଥିଲେ ମଧ୍ୟ ଜଳ ବିନା ଦୁଇରୁୁ ତିନି ଦିନ ବଞ୍ଚି ପାରିବ ନାହିଁ। ଜଳ ହିଁ ଜୀବନ ଅ ଆଉ ଆଉ ଗୋଟେ କଥା ଆପଣ ଜାଣିଥିବେ, ଯେ ଆମର ଛୋ ଛୋଟ କ୍ଲାସ ରେ ଆମେ ପଢିଚେ ଜଳ ବହୁଳେ ସୃଷ୍ଟିନାଶ ଜଳ ବିହୁନେ ସୃଷ୍ଟିନାଶ ଜଳର ପରି ଆଜ୍ଞା ଜଳର ପରିମାଣ ଯେତେବେଳେ ଅଧିକ ହେଇଯାଏ, ପଳ ପ୍ରଳୟ ଭୟଙ୍କର କଣ ହୋଇଥାଏ ବନ୍ୟା ଆସିଥାଏ, ଯେମିତି କି ଏହାର ଉଦାହରଣରେ ମୁଁ କହିପାରିବି ଉଣେ ଉଣେଇଶ ବୟାଅଶୀ ମସିହା ର ବନ୍ୟା, ମୁଁ ତ ଦେଖିନି କିନ୍ତୁ ସେତେବେଳର ଯୋଉ ବାପା ମାଙ୍କ ଠୁ ଶୁଣିଚିଯେ ସେତେବେଳେ ଏମିତି କରାଳ ରୂପ ଥିଲା ହଠତ୍ ପାଣି ମାଡି ଆସିଲା ବାଙ୍କିର ଯୋଉ ମୁହାଣ ବାଙ୍କି ମୁହାଣ ଆପଣ ଜାଣିଥିବେ ସେଠି କଣ ହେଲା ନା ଘାଇ ସୃଷ୍ଟି ହେଲା, ବୁଝିପାରୁଛନ୍ତି ବାଙ୍କ୍ କି ସହର ପାଣିରେ ବୁଡି ଗଲା ସେଠୁ ରେଣୁକା ନଦୀ ବାହାରିଲା, ବୁଝି ପାରୁଛନ୍ତି ନା ତ ସେତେବେଳେ ପାଣି ସବୁ ଆଡ ପୁରା ମାଡିଗଲା ଲୋକ ହାହାକାର ହେଇଗଲେ, ହଠାତ୍ ହେଲା ନା ମାନେ ଅଚାନକ ଭାବରେ ହେଲା ଅଧ୍ ଧା ଲୋକଙ୍କର ଘର ଦ୍ଵାର କଣ ହେଲା ନା ବୁଡି ଗଲା କେତେ ଜାଗାରେ ତ କଣ ହେଲା ନା ସମୁଦ୍ର ପାଣି ମାଡି ଆସିଥିଲା, ଏସ୍ତୋମା ହେରିକା ଦେଖିଥିବେ ଆଜି ପର୍ଯ୍ୟନ୍ତ ଏରସୋମା ଜଗତସିଂହପୁର ଗୋଟେ, ଏରସୋମା ବୋଲି ଗୋଟେ ଜାଗା ଯୋଉଠ କିି କଣ ହେଲା ନା ସମୁଦ୍ର ପାଣି ମାଡି ଆସିଲା, କେତେ ଗାଁ ଯେ ସମୁଦ୍ର ଭିତରେ ଲୀନ ହେଇଗଲା ତାର ଠିକ ନାହିଁ ଆଜି ବି ମାନେ ସେଠିକାର ଲୋକମାନେ ତାଙ୍କର ନିଜ ଜନ ମାନଙ୍କୁ ହରାଇକି ସେ ଯୋଉ ଦୁଃଖ ବଖାଣୁଛନ୍ତି, ଆପଣଙ୍କୁ କହିଲେ ଆପଣଙ୍କୁ କୁହୁଭରା ଛାତି ଥରି ଉଠିବ ଇଏତ ଗଲା ବାକି ର ହେଲା ଜଳ ବିହୁନେ ସୃଷ୍ଟିନାଶ ଜଳର ପରିମାଣ ଯେତେବେଳେ କମ ହେଇଯାଏ, ନା ସେତେବେଳେ ମରୁଡି ପହଞ୍ଚି ଆସେ ଯେମିତିକି ଏହାର ଉଦାହରଣରେ, ମୁଁ କହିପାରିବି ଅଠରଶହ ଛଅଷଠି ମସିହାରେ ଓଡିଶାରେ ହେଇଥିବା ନଅଁ ଙ୍କ ଦୁର୍ଭିକ୍ଷ ନଅଙ୍କ ଦୁର୍ଭିିକ୍ଷ ଆଜ୍ଞା। ନଅଙ୍କ ଦୁର୍ଭିକ୍ଷ ଯେତେବେଳେ ପଡିଥିଲା ନା ଲୋକମାନେ ଖାଇବାକୁ ତ ଖାଇବାକୁ ପାଇଲେନି ଲୋକମାନେ କଣ କଲେ ନା ମଣିଷ ମଣିଷର ମାଂସ ଖାଇଲା ଭାବନ୍ତୁ ମାନେ ସତରେ କଣ ଆମେ ସ୍ଵାଧୀନତା ପାଇଥିଲେ, ଉଣିସ୍ ବୁଝି ପାରୁଛନ୍ତି ନା ତ ମଣିଷ କହେ ନା ଏମିତି ହେଇଗଲା ସେ ଲାଷ୍ଟକୁ ଭୋକରେ ନିଜର ଭୋକ ସମ୍ଭା ଳି ନ ପାରି ମଣିଷ ମଣିଷର ମାଂସ ଖାଇଲା ତଥାପି ଆମେ ଏତେ ବଡ ବଡ ଅଙ୍ଗେ ଲିଭେଇକି ବି ମଣିଷ ତଥାପି ଚେନ୍ତୁ ଚେତୁନୀ ଯେ ପୁଣି ତାକୁ ବାରମ୍ବାର କ କ ସେ କଣ କରୁଛି ପ୍ରକୃତି ସହିତ ଛେଡ୍ ଛାଡ୍ କରୁଛି, ସେ ପ୍ରକୃତିର କରାଳ ରୂପ କୁ ଦେଖିନି ତ ବୁଝି ପାରୁଛନ୍ତି, ନା ଆର ମୁଁ ଉଦାହରଣରେ କହିପାରିବି ଯେ ଦୁବାଇ ଭଳି ବଡ ବଡ ଦେଶ ମାନଙ୍କରେ ଯେ ଯେହେତୁ ପାଣିର ଅଭାବ ସେଠି ସେଠିକାର ସରକାର ତାଙ୍କ ପାଖରେ ପ୍ରଚୁର ପରିମାଣରେ ପଇସା ଅଛି ବୋଲି ସେ କୃତ୍ରିମ ବର୍ଷା କରାଉଛନ୍ତି, ଯାହା ଫଳରେ ଦେଖିବେ ଖରାଦିନ ମଝିରେ ଚାରିଟା ରୁ ପାଞ୍ଚଟା ଭିତରେ ଅଚାନକ ଭାବରେ ବର୍ଷା ହବ ଘୁର୍ଣ୍ଣିଝଡ ହବ ତ ସେଇଟା କେବଳ ଦୁବାଇ ର ସରକାର ଙ୍କର ଗୋଟେ କଣ ଥିଲା ନା ଟେଷ୍ଟ ଥିଲା ଆଉ କରାଳ ରୂପ ଦେଖିଛନ୍ତି, ଆଠ ଦିନ ଧରି ଦୁବାଇ ରେ ବର୍ଷା ହେଲା ତାଙ୍କର ଯୋଉ ହୋଟଲ ଫୋଟଲ ସବୁ ଏମିତି ପାଣି ରେ ଭାସିଲା ବୁଝିପାରୁଛନ୍ତି, ନା ତ ପ୍ରକୃତି ଆମକୁ ଦେଇ କେବଳ ଚଳିବା ପାଇଁ ବୁଝିପାରୁଛ, ନା ତାର ବ୍ୟବହାର କରିବା ପାଇଁ କିନ୍ତୁ ଆମେ ଯଦି ତା ସହିତ ଛେଡ ଛାଡ କରିବା ତ ଆମକୁ ଯଦି ଆମେ ନର୍ମାଲି ଜଣଙ୍କ ସହିତ କଥା ହବାବ ଭଲରେ କଥା ହବୁ ଯଦି ଆମେ ତାକୁୁ ବାଡେଇବା ସେ ତମକୁ ଜାଡା ହିଁ ଦବ ନା ବୁଝିପାରୁଛନ୍ତି ନା। ତ ପ୍ରକୃତି କଣ କଲା ନା ଛେଟ ଛାଟ ଯେତେବେଳେ ଆମକୁୁ ହାଏ ଇଏ ଗଲା ବୁଝି ପାରୁଛନ୍ତି ନା। ତ ଆପଣ କଣ କହିବି କେମିତି ଜଳ ପ୍ରଦୂଷଣ ହଉଛି।
ଆଉ ଜଳ ପ୍ରଦୂଷଣ ଏଇଥିପାଇଁ ହଉଛି ଯେ, କଳକାରଖାନା ଆରିକା ଅଛି। ଯାହା ଦ୍ଵାରା କି ତାଙ୍କ ପ୍ଲାଷ୍ଟିକ ତାଙ୍କ ଅଳିଆ ଆବର୍ଜନା ସବୁ ନାଳ ନର୍ଦ୍ଦମାରେ ଆମର ଘରର ଅଳିଆ ଆବର୍ଜନା ଆମେ ସବୁ ନେଇକି ଜଳରେ ପକେଇ ଦଉଛେ ନେଇକି ନଦୀରେ ପକେଇ ଦଉଛେ ଆମ ଘରେ ଗୋଟେ କୁ କୁକୁର କି ଗାଈ ଯଦି କିଛି ମରିଗଲା ଆମେ ନେଇକି ତାକୁ କଣ କରୁଛୁ ନା ନଈରେ ନେଇକି ଅଖାରେ ପୁ ଭସେଇ ଦଉଛୁ ନ କି ସେମିତି ପକେଇ ଦଉଛୁ ଯାହା ଦ୍ଵାର କି ଆବର୍ଜନା ଏଇ ହୋଇଯାଉଛି ଜରି ପଲିଥିନ୍ ଯଉଟାକ ପାଣି ରେ ମିଶୁନି ଆମେ ସେଗୁଡାକୁ ନେଇକି ପାଣିରେ ପକଉଛୁ।
ଆଜ୍ଞା।
ପ୍ରଦୂଷଣ ହଉଛି ବହୁତ।
ଆଜ୍ଞା ଦେଖିବେ ତ ଦି ହଜାର ପଚିଶ ମସିହା ସୁଦ୍ଧା ଆମର ବୈଜ୍ଞାନିକ ମାନେ ଅସ୍ତ୍ ଦୁଇ ହଜାର ତିରିଶ ମସି ସୁଦ୍ଧା ବୈଜ୍ଞାନିକ ମାନେ ମତ ଦେଇଛନ୍ତି ପୃଥିବୀରେ ଜଳର ଅଭାବ ଦେଖାଜିବ। ଆପଣ ବି ଦେଖୁଥିବେ ଓଡିଶାର ପ୍ରତ୍ୟେକ ଗାଁ ରେ ପାଣିର ଅଭାବ ରହିଛି। ଖରାଦିନ ନଈ ନାଳ ସୁ ରଖି ଯାଉଛି ଲୋକମାନେ ପିଇବା ପାଇଁ କଣ କରୁଛନ୍ତି ନା ବହୁତ ବାଟ ଯାଉଛନ୍ତି ଠିକ ସେରେ ପାଣି ପାଉ ନାହାଁନ୍ତି ଯା ଦ୍ଵାର ଅସନା ପାଣି ଆଣିକି ପି ବିଭିନ୍ନ ଅଞ୍ଚଳ ରୋଗରେ ବାହିତ ହଉଛନ୍ତି। ତାପରେ ଆମର କିଛି ଦିନ ତଳେ ଜଣେ ୟୁଟ୍ୟୁବର ଭାଇ ତମ ନାଁ ତମର ମନେ ନାହିଁ କିନ୍ତୁ ମୁଁ ଏତିକି କହିପାରିବି ସେ ତାଙ୍କର ସୋସିଆଲ ଆକାଉଣ୍ଟ ରେ ଗୋଟେ ଭିଡ଼ିଓ ପୋଷ୍ଟ କରିଥିଲେ ଯୋଉଥିରେ କି ସେ ଗୋଟେ ନଈକୂଳିଆ ଅଞ୍ଚଳକୁ ଯାଇଥିଲେ। ଆଉ ସେଠାରେ ଲୋକମାନୋନ କଣ କରୁଛନ୍ତି ମାଟି ଖୋଳିକି ପାଣି ସଞ୍ଚୟ କରୁଥିଲେ ସେତେବେଳେ ଯାଇ ସେ ଭାଇ ଇ ଜଣେ ପଚା ମାଉସୀ ଆପଣ କଣ ଏଇ ପାଣିକୁ ନେଇ କଣ କହିବେ ନ ନା ବାବା ଆଉ ପାଣି ତ ଏପଟେ ମିଳୁନି। ନା ଏଇ ପାଣି ହିଁ ଆମର ଶହା ଭରଷା ତ ଭାବନ୍ତୁ ମାନେ ସେ ସେଇ ପାଣିକୁ ନେଇ ଖା ଖା ମାନେ ପିଇବା ପାଇଁ ବ୍ୟବହାର କରିବେ ତ ବ୍ୟବ ନିତ୍ୟ ବ୍ୟବହାର୍ଯ୍ୟ କାମ ପାଇଁ କରୁ ମାନେ ଆଜିକା ଯୁଗରେ ଉଣେଇଶଶହ ସଡଚାଳିଶ ମସିହାରେ ଭାରତ ସ୍ଵାଧୀନ ହୋଇଥିଲା ସତ କିନ୍ତୁ ଆଜିକା ଯୁଗରେ ମତେ ଲାଗୁନି ଯୋଉଠି ମୌଳିକ ଆବଶ୍ୟକତା ମଣିଷ ଠିକସ୍ ରେ ପାଇପାରୁନି ସେ ଦେଶ ସ୍ୱାଧନ ହୋଇକି ଲାଭ କଣ ଅଛି ଯୋଉଠା ସେ ନିଜର ପିଇବା ପାଇଁ ପାଣି ନାହିଁ ଖାଇବା ପାଇଁ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ମିଳୁନି ତ ଲାଭ କଣ ଆଭ ବୁଝିପାରୁଛନ୍ତି ନା।
ହଁ ହଁ ମୁଁ ବି ଦେଖିଛି ଭିଡିଓ ଟା ଯେ ମା ବାଲି ଜାଗାରେ ହଁ ହ୍ୟାଲୋ।
ଆଜ୍ଞା।
ହ୍ୟାଲୋ। ମୁଁ କହିଲି ମୁଁ ବି ଦେଖିଛି ଯେ ସେ ବାଲିରେ ଯାଇକି
ଆଜ୍ଞା ତ ବୁଝନ୍ତୁ।
କହିଲି ମୁଁ ବି ଦେଖିଛି ଯେ ହଁ
ଆମ ପୃଥିବୀକୁ ବଞ୍ଚେଇବା ଦାୟିତଵ ଆମର କେମିତି ଆମେ ଗୋଟେ ସୁସ୍ଥ ସମାଜରେ ବଞ୍ଚ ବୁଝିପାରୀନ କିନ୍ତୁ ଆମେ ପୃୀରେ ରହିକି ମଣିଷ ଏତେ ସ୍ଵାର୍ଥବାଦୀ ହେଇଗଲାଣି ଯେ ଯେମିତି ଦେଖ ଗୋଟେ ଅ ଯୁଗ ଥିଲା ଯୋଉଥିରେ କି ଏ ଡାଇନେଶର ମାନଙ୍କର କଣ ଥିଲା ନା ରାଜୁତି ଚାଲୁଥିଲା ବୁଝିପାରୁ। ଛନ୍ତି ନା ଯେତେବେଳେ ମଣିଷ ହଉ। କିମ୍ବା ଯେକୌଣସି ହଉଁ ତାଙ୍କର ଯେତେବେଳେ କଣ ନା। ପତନ ର ସମୟ ଆସେ ନା ସେ ବହୁତ ବ୍ୟାଘ୍ର ହୋଇ ଉଠେ ବୁଝିପାରୁଛନ୍ତି ନା। ତାର ମଣିଷ ପତ। ନୂତ୍ତନ ସମୟ ଆସୁଛି ନା ସେ ନିଜ ଗୋଡ କୁ ନିଜ ହାତରେ ହାଣୁଛି ତ ପରିବେଶ ସହିତ। ଛେଡ ଛା କରୁଛେ ବୁଝିପାରୁଛ ନା ଯାହା ଦ୍ଵାରା ଆପଣଙ୍କ ପରିବେଶଟି ନଷ୍ଟ ହବ ଠିକ ଅଛି ଆପଣଙ୍କ ସହିତ ମତେ କଥା ହେଇ। ଟିକେ ଭଲ ଲାଗ।
ଆଜ୍ଞା ଆଜ୍ଞା।
ଆଜ୍ଞା।